ହଁ ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର।
ଭଲ ଅଛନ୍ତି।
ହଁ।
ଚାା ପିସ ହେଲେଣି
ହଁ
ହ ମୁଁ ଆପଣଙ୍କୁ ଫୋନ କରିଥିଲି କଣ କଣ କଣ ସବୁ ସବଜେକ୍ଟ ରହୁଛି ପ୍ଲସ୍ ଥ୍ରୀରେ ପଲିଟିକାଲ ସାଇନ୍ସର
ହଁ ଆମର ରାଜନୀତି ବିଜ୍ଞାନର ସବଜେକ୍ଟ ସବୁ ରହୁଛି ଚଉଦଟା ସବଜେକ୍ଟ ଅଛି ଅଟାଲିିକ ତ ସେ ସବଜେକ୍ଟ ରେ ଆମର ସେମିଷ୍ଟାର ରହୁଛି ସେମିଷ୍ଟର ଛଅଟା ସେମିଷ୍ଟର ରହୁଛି ତ ପିଲାମାନେ ତିନିଟା ଇୟର ରେ ଛଅଟାମିଷ୍ଟାର କ କମ୍ପ୍ଟ କରିବେ ତ ଏଇଭଳି ପ୍ରୋସେସ ରହୁଛି। ପକ୍ରିୟା
ଓ ହଁ ଆପଣଙ୍କର ଏଇଟା କଣ ଗଭର୍ଣ୍ଣମେଣ୍ଟ ଅଣ୍ଡରଟେକିଂ କଲେଜ
ନାଇଁ ଏଇଟା ଆମର ଆମର ଏଇଟା ଗଭମେଣ୍ଟ ଆଡେଡ କଲେଜ ଆମର ପିର ଗଭର୍ଣମେଣ୍ଟ ନୁହହେଁ ତ ସେଇଟା ଆମର ପ୍ରକ୍ରିୟା ଅଛି ପିଓର ଗଭର୍ମେଣ୍ଟ ହବା ପାଇଁ ଆଉ ହେଇଯିବ ବହୁତ ଜଲଦି ହେଇଯିବ।
ଆଉ ଆଉ ତୁମେ କେତେ ବର୍ଷ ହେଲାଣି ଚାକିରି କଲଣି
ମୁଁ ଏବେ ପାଞ୍ଚ ବର୍ଷ ହବ ଚାକିରିୀ କରିଛି।
ପାଞ୍ଚ ବର୍ଷ ହେଇଗଲାଣି।
ହଁ ମୋର ପାଞ୍ଚ ବର୍ଷ ହେଇଗଲାଣି।
ଆ ଜଣା ପଡନୁ ତଛନ୍ତିଛନ୍ତି।
ନାଇଁ ମୋର ପାଞ୍ଚ ବର୍ଷ ହେଇଗଲାଣି। ଆଉ ଆପଣ ବି ଯଦି ଚାହିଁବେ ମୁଁ ବି ଆପଣଙ୍କ ପାଇଁ କଥା ହେଇପାରିବି ବା ଆପଣ କିଛି ଏଜାମ ଦବା ପାଇଁ ଚାହିଁବେ ବା ପରୀକ୍ଷା ଦେବା ପାଇଁ ଚାହିଁବେ ଅ ଜବ୍ କରିବା ପାଇଁ ଆମର ଲେକ୍ଚର କରିବା ପାଇଁ ତାହଲେ ମୁଁ ଆପଣଙ୍କୁ ସାହାଯ୍ୟ ବି କରିପାରିବି। ପଢାପଢି ପାଇଁ ହେଲା ନୋଟସ ପାଇଁ ହେଲା ମୁଁ ଆପଣଙ୍କୁ ସାହାଯ୍ୟ ବି କରିପାରିବି।
ହ ଆଛା
ଆପଣଙ୍କ କଣ ଇଚଛା ଅଛି ଆପଣଙ୍କ ଲେକ୍ଚରସିପ ହବା ପାଇଁ
ନାଇଁ ଆମର ପାଠ କମ ଆଉ ଆମର ନହିଁ।
ଆଛା ଠିକ ଅଛି ଆପଣ ଆଚ୍ଛା ଠିକ ଅଛି ତାହେଲେ ଆପଣ କଣ ଟ୍ରାଭେଲିଂ କରନ୍ତି ଟ୍ରାଭେଲ କରନ୍ତି।
ହଁ ଟ୍ରାଭେଲ କରରେ
ଆଚ୍ଛା ଆପଣ କୋଉ କୋଉ ଜାଗାକୁ ଯାଇଛନ୍ତି।
ମୁଁ ଦୁବାଇ ଯାଇଛି।
ଆଚଛା ଦୁବାଇ ଦୁବାଇ ତ ମତେ ବହୁତ ପସନ୍ଦ ଆଉ ଦୁବାଇ ରେ ସବୁ କଣ କଣ ଅଛି। କି ମାନେ
ଦୁବାଇରେ ବ୍ରୁଜ୍ ଖଲିଫା ଅଛି, ତମସ ବ୍ରୁଜ୍ ଖଲିଫା। ଦୁବାଇ ମହଲ୍, ମୀରାକି ଗାର୍ଡେନ୍।
ଆଚ୍ଛା।
ପାାମ ପାାମ ଯୁମେରା।
ହଁ।
ହୁଁ ଏଇ ସବୁ ଜିନିଷ।
ଆଚ୍ଛା ତାହେଲେ ଦୁବାଇ ରେ ଏମିତି ଫେମସ୍ ଫୁଡ୍ କଣ ଅଛି? ସେମତି
ହୁଁ ଦୁବାଇରେ ଫେମସ୍ ଫୁଡ଼୍ ମନ୍ଦି ଖାଇପାରିବେ, ଆଉ ଉଁ, ଉଁ ଶୋର୍ମା ଖାଇପାରିବେ, ମନ୍ଦି ଖାଇପାରିବେ ଏଇ ସବୁ ଫେମସ୍।
ଆଚ୍ଛା ଆପଣଙ୍କୁ ଦୁବାଇ ରେ କେତେ ବର୍ଷ ହବ ଆପଣ ରହିଚନ୍ତି?
ମୁଁ ଦୁବାଇରେ ସାଢେ ଚାରି ବର୍ଷ ଲଗଭଗ୍ ପାଞ୍ଚ ବର୍ଷ ଭଳିଆ ରହିଚି ଆଉ।
ଆଚ୍ଛା ଆପଣଙ୍କର ରହିବାର ଏକ୍ସପିରିଏନ୍ସ କେମିତି ଥିଲା?
ନାଇଁ ଭଲ ଥିଲା ଆମେ ତ ସେଠି ଜବ୍ କରୁଥୂଲୁ, ମୁଁ ତ ସେଠି ଜବ୍ କରୁଥୁଲି, ଆଉ କମ୍ପନୀର ମୁଁ ଯୋଉ କମ୍ପାନୀର ଚାକିରି କରୁଥୁଲି ସେ କମ୍ପାନୀର ଘର ଥିଲା, କମ୍ପାନୀ ଘର ଦେଇଥିଲା ଆମେ ରହୁଥୁଲୁ ଆଉ।
ଆଚ୍ଛା ମୋତେ ସେମତି କିଛି ଆଇ ଡିଆ ଦେବେକି ମାନେ ମୁଁ କେମତି ଅଦର୍ କଣ୍ଟ୍ରିରେ ଯାଇଁ କି ମୁଁ କିଛି ଜବ୍
ହଁ ସବୁ ଅନଲାଇନ୍ ରେ ଆଜିକାଲି ତ ସବୁ ହେଲାଣି। ଆଉ ଅନଲାଇନ୍ ରେ ଫର୍ମ ଫର୍ମ ପ ଦେଲେ ହେବ ଆଉ। ଡାଇରେକ୍ଟ ଭିଡିଓ କଲ୍ କରିକିରି ତାକୁ ନେବେ, ଯିବେ ଆଉ।
ଆଚ୍ଛା ଆଚ୍ଛା ତ ଆପଣ କୋଉ ଇଏରେ ଜବ୍ କରିଥିଲେ?
ଆଁ?
ଆପଣ କୋଉ ଡିପାର୍ଟମେଣ୍ଟରେ ଜବ୍ କରିଥିଲେ?
ମୁଁ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟରେ ଜବ୍ କରିଥିଲି, କନଷ୍ଟ୍ରକ୍ସନ୍ ସେକ୍ଟରରେ ଥିଲି, ଆଉ ମୋର ମେକାନିକାଲ୍ ଇଲେକ୍ଟ୍ରିକାଲ୍ ପ୍ଲମ୍ବିଂ ଥିଲା ମୋର ଟ୍ରେଡ଼ଟା।
ଆଚ୍ଛା ଆଚ୍ଛା ଆପଣ ଖାଇବା ପାଇଁ କଣ ଭଲ ପାଆନ୍ତି?
ମୁଁ ଖାଇବା ପାଇଁ ନନଭେଜ୍ ରେ ମଟନ୍ ଭଲ ପାଏ, ଚିଙ୍ଗୁଡ଼ି ଭଲ ପାଏ। ଆଉ ଭେଜ୍ ରେ ପି ପିଠା ପିଠି ପିଠା ପଣା ଏସବୁ ଭଲ ପାଏ।
ଆଚ୍ଛା ଆପଣ ଉଁ, ଆଚ୍ଛା ଆପଣ ଉଁ, ଉଁ ମାନେ ନନଭେଜ୍ ରେ ଯୋଉ ମଟନ୍ ଖାଆନ୍ତି ଆପଣ ବନେଇ ପାରିବେ ନିଜେ?
ହଁ।
ଆଚ୍ଛା କଣ କେମିତି ତାର ପ୍ରୋସେସ୍ ଟା?
ମଟନ୍ ବନେଇବା କୁ, ମଟନ୍ ବନେଇବା ପାଇଁ ଟନ କାଟିକି ନେଇ ଆସିବେ ଛୋଟ ଛୋଟ ପିସ୍ କରିକି ଆଣିବେ, ତାକୁ ଆ ଟିକେ ମାରିନେସନ କରିଦେବେ ତାପରେ ପିଆଜ ମସ ମସଲା ଫସଲା କାଟିକିରି
ହୁଁ
ତାକୁ ଟିକେ ଭଲକି ଲାଲ ଲାଲ୍ ହେବା ପର୍ଯ୍ୟନ୍ତ ପିଆଜକୁ ଭାଜିବେ ତାପରେ ଅଦା ରସୁଣ ପେଷ୍ଟ ପକେଇବେ ତାକୁ ଟିକେ ଭଲକି କଷିବେ
ହୁଁ ଆଚ୍ଛା ଅଦା ରସୁଣ ପେଷ୍ଟ ଟା କେତେ କ୍ଵାଣ୍ଟିଟିର ପଡିବ
ଯଦି ମଟ ମଟନ ଯଦି କିଲେ ଆଣିଛନ୍ତି। ତାହେଲେ ଅଦା ରସୁଣ ପେଷ୍ଟ ଶହେ ଗ୍ରାମ ଶହେ ଗ୍ରାମ ଦୁଇ ଶହ ଗ୍ରାମ ହେଲେ ଚଳିବ
ଆଛା ଆଚ୍ଛା ତାପରେ ଅଦା ରସୁଣ ପେଷ୍ଟ କୁଆ ଆମେ କଣ?
ଅଦା ରସୁଣ ପେଷ୍ଟ କୁ ହଁ ପିଆଜ ଦେହେରେ ମିଶେ ଦେଇକିରି ତାକୁ ଆଉ ଟିକେ ଫ୍ରାଏ କରିବା ତେଲରେ ଯେତେବେଳେ ମସ ମସଲା ରେ ତେଲ ଛାଡ଼ିଦବ ମାନେ ତେଲ ଗୁଡା ଉପରକୁ ପଳେଇ ଆସିବ ମସଲା ତଳେ ରହିଯିବ। ତାପରେ ଆପଣ ମଟ ମଟନ ପକେଇବେ ମଟନ ପକେଇ କଷିବେ କଷୁଥିବେ ପାଣି ଦଉ ଥିବେ କଷୁଥିବେ ପାଣି ଦଉଥିବେ ଘଣ୍ଟା ଦେଢ ଘଣ୍ଟା କଷିଲା ପରେ
ହୁଁ
ଦେଖିଲେ ବଏଲ ଠିକ ସେ ହେଇନି ତାହେଲେ ତାକୁ ପ୍ରେସର ଗୋଟେ ଦେଇ ସିଟି ଦେଇ ଦେବେ
ଆଛା
ଆପଣଙ୍କ ପାଖ ସିସିାଇ ଅଛି। ତାହଲେ ବସିକି ଚେକ୍ କରୁଥିବେ ଧୀରେ ଧୀରେ ଧୀରେ ଧୀରେ ସୋର ବଏଲ ହେଇଯିବ। ଯେମିତି ବଏଲ ହବା କଥା ତାପରେ ତାକୁ ଗରମ ମସଲା ଗରମ ମସଲା ଧଣିଆ ପଦ ଯେମିତି ପକେଇକରି ବାହାର କରିବା କଥା କରିବେ ଆଉ ହୁଁ
ଆଚ୍ଛା ପକେଇ ପାରିବା ହ୍ୟାଲୋ ଗରମ ମସଲ ରେ ଆମେ କଣ ପକେଇ ପାରିବା।
ଗରମ ମସଲାରେ ସବୁ ମସଲା ମସଲି ଗୁଣ୍ଡ ଯେମିତିକି ଗୁଜୁରାତି, ଡାଲଚିନି, ଆଉ ଅଳେଇଚ ଲବଙ୍ଗ ଗୋଲମ ଚ ଏଇସବୁ ଗୁଣ୍ଡ ହେଇକିରି ଟିକେ ହାଲକା ଫ୍ରାଏ ହବ ଟିକେ ନିଆଁ ରେ ହାଲକା ଟିକେ ଗରମ ହେଇକିରି ତାକୁ ଓ ଗୁଣ୍ଡ କରିଦେଇକି ପକେଇ ଦେବେ।
ଆଛା ଆ ଆଚ୍ଛା ତାହେଲେ ଆମର ମଟନ ଟା କେତେ ସମୟରେ ସିଝିଯିବ କେତେଟା ହୁଇସିଲରେ।
ମଟନ ମଟନ ଯଦି ପ୍ରେସରରେ କରିବେ ତାହେଲେ ପାଞ୍ଚ ଛଅଟା ହୁଇସିଲରେ ସିଝିଯିବ।
ଆଚ୍ଛା। ଆଚ୍ଛା ତାହେଲେ ମଟନ ରେ କଣ ପକେଇବା ଆମେ ଆଳୁ ପକେଇ ପାରିବା।
ହଁ ଆଳୁ ପକେଇ ପାରିବେ ତା ଦେହରେ ଅମୃତଭଣ୍ଡା ପକେଇ ପାରିବେ।
ଆଚ୍ଛା ଅମୁତଭଣ୍ଡା ପକେଇଲେ କଣ ହବ।
ଅମୃଭଣ୍ଡା ପକେଇଲେ ମଟନଟା ଖୁବ୍ ସଫ୍ଟଲି ସିଝିଯିବ ଶୀଘ୍ର।
ଆଚ୍ଛା ମଟନ କୁ ଟିକେ ସିଯିବାରେ ହେଲ୍ କରେ ନା
ହଁ ହଁ ହଁ।
ଆଛା ଆଚ୍ଛା ତାହେଲେ ମୁଁ ଆପଣ କେବେ ଏମିତି ମଟନ କରନ୍ତୁ। ଆଉ ମତେ ଡାକନ୍ତୁ ମୁଁ ବି ଯିବି ଖାଇବି।
ହୁଁ ଆଣିବା କରିବା ଡାକି ଯାହାହଉ
ଆଚ୍ଛା ଆମ ଯେହେତୁ ମୋତେ ବି ମଟନ ବହୁତ ପସନ୍ଦ। ଆଉ ମୁଁ ଟିକେ ଏତେ ବନେଇ ପାରେନା ଭଲସେ, ଯଦି ଆପଣ ବନେଇବେ ତ ନିଶ୍ଚିନ୍ତ ଆମକୁ ଘରକୁ ଡାକନ୍ତୁ। ଆଉ ଆମେ ଯିବୁ ଆମ ଫ୍ୟାମିଲି ସହି ତ ଆଉ ତମ ସହିତ ଖାଇ କିଏ ଆସିବ। ତମ ଘରେ।
ଠିକ ଅଛି।
ଆଚ୍ଛା ଆପଣ ଆଉ ଦୁବାଇର ଆଉ କଣ କହିବେ।
ନାଇଁ ଦୁବାଇ କଥା ଛାଡନ୍ତୁ ଗୁପଚୁପ୍ କଣ ଆଜି ଖାଉଥିଲେ। କଣ କେମିତି ଟେଷ୍ଟ ଥିଲା।
ନାଇଁ ଆମର ଏଠି ତ ଗୁପଚୁପ୍ ବହୁତ ଭଲ ମିଳେ। ଆଉ ଭଲ ଟେଷ୍ଟ ବି।
ହୁଁ
ଆଉ ବିନା ପିଆଜରେ ବା ଭେଜ ବି କହିପାରିବେ ତ ବହୁତ ବି ଭଲ ଟେଷ୍ଟ ମିଳେ ଆଉ ପ୍ରାୟତଃ ଆମର ଦେଖ ଦେଖିବା ଗୋଟେ ଜାଗା ଅଛି ନେମାଳ ଅଛି। ସେ ନେମାଳରେ ଭଲ ଗୁପଚୁପ ମିଳେ। ଭେେଶ ମିଳେ ଯେହେତୁ ଠାକୁରଙ୍କ ଜାଗା ଅଛି ତ କିନ୍ତୁ ସେଠି ବହୁତ ଭଲ ମାନେ ଟେଷ୍ଟର ମିଳେ କରୁଛୁ ଆଉ ତାର ଖଟା ପାଣିର ବି କ୍ୱଵାଲିଟି ବହୁତ ଭଲ ଥାଏ ଆଉ ସେ ଆପଣ ଯଦି ଆସିବେ କେବେ ମୁଁ ଆପଣଙ୍କୁ ଟ୍ରାଏ କରାଇଦେବି। ନେଇକି ଆଉ ଆପଣ ପୁର ସବୁ ଗୁପଚୁପ କୁ ପଛରେ ପକେଇଦବ ସେ ବହୁତ ଭଲ ଟେଷ୍ଟ ଗୁପଚୁପ୍ ଥାଏ
ଆଜି ଆଜି ଖାଇଲେ ଯୋଉ କଣ କରିଥିଲା ଟେଷ୍ଟ
ତ ଆଜି ମୁଁ ଯେହେତୁ ମୋର ଟିକେ ଭେଜ ମୁଁ ଖାଉଛି ଆଜି ଉ କାହିଁକି ନା ମୋର କିଛି ଗୋଟେ ପୂଜା ଅଛି ସେଥିପାଇଁ ମୁଁ ଭେଜ ଖାଉଛି ତ ସେଠି ପିଆଜ ଥିଲା ଯେହେତୁ ପିଆଜ ରସୁଣ ସେଥିପାଇଁ ମୁଁ ଆଜି ଟ୍ରାଏ କରିନଥିଲି କିନ୍ତୁ ମୁଁ ଜାଣିଛି କି ସେଇ ଗୁପଚୁପ ଟା ବହୁତ ଭଲ ବୋଲି ଆ ବହୁତ ଭଲ ଟେଷ୍ଟ ବୋଲି ଆପଣ ଯେବେ ଆମ ଘରକୁ ଆସିବେ ତାହେଲେ ମୁଁ ଆପଣଙ୍କୁ ଟ୍ରାଏ କରିପାରିବି
ଆପଣ ଖିଆ ପିଇବାର ପୁରା ଧରଧର ବୋ ଜଣା ପଡ଼ୁ
ହଁ ନିଶ୍ଚିନ୍ତ ମୁଁ ବହୁତ ଫୁଡି କିନ୍ତୁ ମୁଁ ନିଜେ ବନେଇ ପାରେ ନା କିନ୍ତୁ ମୁଁ ଖାଇବା ପାଇଁ ବହୁତ ଭଲ ପାଏ ଯଦି ଆପଣ ସେମିତି ବନେଇକି ଦେଇପାରିବେ ତାହେଲେ ମୁଁ ନିଶ୍ଚିନ୍ତ ଖାଇବି
ଖାଇବ
ନିଶ୍ଚିନ୍ତ
କ ଭଳି ଜାଣିଛନ୍ତି ନାଇଁ
ଆଜ୍ଞା
ହଁ ହଁ ବହଣ ଏନାନ୍ତି
ନାଇଁ ମୁଁ ଏତେ ବନେଇ ପାରେ ନା ମୋର ଏତେ ଇଣ୍ଟରେଷ୍ଟ ବି ନାହିଁ ଆଉ ମତେ ଏତେ ଆଇଡିଆ ବି ନାହିଁ ଖାଇବା ବନେଇବାରେ ବଟ୍ ମତେ ଯୋଉଠି ଭଲ ଖାଇବା ମିଳେ ମୁଁ ନିଶ୍ଚିନ୍ତ ଯାଇ ଟ୍ରାଏ କରେ ଖାଏ ଆଉ ମୋ ହଜବେଣ୍ଡ ତ ଆଉ ମୋ ହ ଷ୍ଟେଣ୍ଟ ଅଛନ୍ତି ଯିଏକି ସିଏ ବହୁତ ଭଲ ରୋଷେଇ ବାସ କରି ଜାଣିଛନ୍ତି ଆଉ ସିଏ ବହୁତ ଭଲ ମଟନ ବନାନ୍ତି ନ୍ତି ଆଉ ଭେଜ ଟା ବି ବହୁତ ଭଲ ମନାନ୍ତି ଶାଗ ଯୋଉ ଡି ଟା ସେ ତ ଆହୁରି ବଢିଆ ବନାନ୍ତି। ତ ମତେ ବହୁତ ପସନ୍ଦ ଅଛି। ଖାଇକୁୁ
ଆଛା ଆଛା ହଉ ହଉ। ହଉ ଆଉ ବର୍ଷା ହଉଛି ଆପଣଙ୍କ ସେଠେ
ହଁ ବର୍ଷା ତ ହଉଥିଲା ଏବେ ଟିକେ କମି ଯାଇଛି।
ଓହୋ ହ ତଚ
ଆପଣ କଡେ